ଆଜ୍ଞା।
ଏତେ ଲେଟରେ କାଇଁ ଉଠେଇଲେ କି?
ମୋର ଟିକେ ଇଚ୍ଛା ହେଲା।
ହଁ ଲେଟରେ ଆସିଲା ଲେଟରେ ଉଠେଇଲି। କାହିଁକି ଉଠେଇଲି। ଇଏ ଆମ ସାରେ କଣ ପଠେଇଛନ୍ତି ଗୋଟେ ଗ୍ରୁପରେ। ଏଇଟା କଣ ଲେଖା ହବ ନା କଣ ଖାତାରେ?
କେଜାଣି ବା ମୁଁ ତ ଶନିବାରେ କ୍ଲାସ କରିନି। କଣ କହିଥିବେ ସେଦିନ ।
ଏଇଟା କାଲିର ନୁ କାଲିର ନୁହଁ। ମାନେ ଏଇଟା ଶନିବାରେ ନୁହଁ। ଶନିବାରେ କିଛି ପଢା ହେଇନି ତାଙ୍କର। ମୁଖ୍ୟ ସାରେ କିଛି ପଢେଇ ନାହାଁନ୍ତି।
କିଏ ପଢେଇଥିଲେ ସେଦିନ ?
କଣ କହିଲେ?
ସେଦିନ କାହାର ପାଠ ପଢା ହେଲା?
ସେଇ ଯୋଉ ପି ପି ଏମ୍ ହଁ ତାଙ୍କର ପଢା ହେଲା।
ତିନିଟା ଯାକ।
ଆଁ?
ଦଶଟାରୁ ଗୋଟେ।
ହଁ ନାଇଁ ଦିଟା ଆଉ ଗୋଟେ ଏଁ ଏଇ ଯୋଉ ରଶନି।
ୟେସ୍।
ଆଜ୍ଞା।
ଆପଣ କଣ ପଢୁଛନ୍ତି କହିଲେ ମତେ?
ଏବେ ମୁଁ ଏ ମୋର ଇନଷ୍ଟାଗ୍ରାମ ଖୋଲିଛି।
ଆପଣ ମୋ କଥାଟି ଶୁଣିଲେନି ବୋଧେ?
କଣ କହିଲେ ଆପଣ?
ନା ନା ଆଉ କହିବିନି। ମାନେ ଏଇ ବାର୍ତ୍ତାଟି ସରୁ କହିବି।
ଆଚ୍ଛା।
ଆପଣ ଶୁଣି ଥିଲେ ରାଗିଥାନ୍ତେ । ରାଗିଲେନି ସେଥିପାଇଁ ମୁଁ ଜାଣିପାରିଲି ଆପଣ କିଛି କରୁଛନ୍ତି।
ହାଁ। ରାଗିଲି କଣ ଏମିତି ତାହେଲେ କଥା ହେଇଥିବ?
ଉଁ ଆପଣ କୁହନ୍ତୁ ଭାବନ୍ତୁ କଣ ହେଇଥିବ?
ଆପଣ କିଛି ଗୋଟେ ଭୁଲ କରିଥିବେ।
ଆପନ ମୁଁ ଭୁଲ କରିଚି ବୋଲି ତ କହୁଚି।
କଣ ଭୁଲ୍ କଲେ?
ସେଇଟା ଇୟା କଥା ହେଲା ପରେ କହିବି।
କାହିଁକି ଏଇନା କହୁ ନାହାଁନ୍ତି।
ଏବେ କହିଲେ ପା ଅସୁବିଧା।
କଣ ଅସୁବିଧା?
ଅସୁବିଧା ହେଲା ଏୟା ଯେ ଅସୁବିଧା।
କହୁନାହାଁନ୍ତି ଆପଣ ଏତେ ରଙ୍ଗ କଣ କାଢୁଛନ୍ତି?
ଆପଣ ଏଇ ଭଳିଆ କାହିଁକି କହୁଛନ୍ତି?
କୋଉ ଭଳିଆ କହିଲି ବା ଆପଣଙ୍କୁ ମୁଁ?
ଓଃ ହା ହା ହଉ ହଉ କୁହନ୍ତୁ ଭଲ ଲାଗୁଚି ଶୁଣିବା ପାଇଁ କୁହନ୍ତୁ କୁହନ୍ତୁ।
କଣ ଭଲ ଲାଗୁଚି ଆପଣଙ୍କୁ ମୋର କଥାବାର୍ତ୍ତା। ମୁଁ କିଛି ବୁଝିପାରୁନି?
ନା ମ କଥାବାର୍ତ୍ତା କଣ ସବୁ କିଛି ଭଲ ଲାଗେ।
ହୁଁ ହଁ ଆପଣ ତ ଗୋଟେ ଭାରି କଥା କହୁଚନ୍ତି।
ଭାରି ହାଲ୍କା କଥା କହିବି ତାହେଲେ?
ଆଜ୍ଞା ହାଲ୍କା କଥା କୁହନ୍ତୁ। ଆପଣ ଭାରି କଥା କହିଲେ ମାନେ ମୁଁ ସହି ପାରୁନାହିଁ। ହିଁ ହିଁ ହିଁ
ସାହୁ ପାରୁନାହାଁନ୍ତି ଏ କି କଥା କହୁଚନ୍ତି ଆପଣ ମୁଁ?
ନାଇଁ ମୁଁ ଏମିତି ହିଁ କଥା ହେବି
ଭଲ ଭଲ ଭଲ ଭଲ।
ମୋର ଯୋଉ ଫଟୋଟି ଆଜି ଦେଇଥିଲି ସେଇଟା ଭଲ ଲାଗୁଚି ନା ଭଲ ଲାଗୁନାହିଁ?
ଭଲ ତ ଲାଗୁଚି କିନ୍ତୁ ମାନେ ଟିକେ ଯୋଉ ଏବେ ନୂଆ ସିଷ୍ଟମ ବାହାରିଚି ସେଇଭଳିଆ ଟିକେ ଲାଗୁଥିଲା। ଆଖି ଗୁଡାକୁ ଦେଖିଲେ। ଆପଣଙ୍କ ଆଖି ଅଲଗା ସେଇଠି ଆଖି ଅଲଗା ଲାଗୁଥିଲା ସେଇଟା। ତମେ ତ
ଆଜ୍ଞା ମୁଁ ସେଇ ନୂଆ ବାଲା ଇଏଟା ହିଁ ପକେଇଚି।
ସେଥିପାଇଁ ପା କହିଲି ମୁଁ।
କାଇଁନା ସେଥିରେ ଲାଇଟିଙ୍ଗ ଟା ଟିକେ ଭଲ ଲାଗିଲା ସେଥିପାଇଁ। ଏ ନର୍ମାଲ ଫଟରେ ଲାଇଟିଂ ଏତେ ଭଲ ନଥିଲା।
କିନ୍ତୁ ଆଖି ଗୁଡା ଆପଣଙ୍କର ଚେଞ୍ଜ କରିଦେଲ ସେଠି ମତେ ସେଇରା ଭଲ ଲାଗି ନାଇଁ।
ଏ ହେ ଆପଣ ସେତେବେଳେ କହିଲେନି ମୁଁ କାଟିକି ନ ହେଲେ ନର୍ମାଲ ଟା ଦେଇଥାନ୍ତି।
ହଁ
ଆପଣ କେମିତି ଅଛନ୍ତି?
କେମିତି ଅଛନ୍ତି ମୋର ହେଇଥିଲା କି?
ମୁଁ ପଚାରୁଚି ସେମିତି।
ନାଇଁ ହିଁ ଏମିତି ପଚାରିଲ କଣ ପାଇଁ? ଏଁ ମୁଁ ବି ଭଲ ଅଛି। ଆପଣ କେମତି ଅଛନ୍ତି?
ହଁ ମୁଁ ବି ଭଲ ଅଛି।
କଣ ଅଛି? କଣ କହିବି? କଣ କହିବି? ଗୋଟେ କଥା କହିବି?
ହଁ କହୁନାହାଁନ୍ତି।
ନା କହିବିନି।
କୁହନ୍ତୁ।
ଏ ହେ ହେ ଏମିତି ହିଁ କହି ଦେଲି ଆଉ।
ଆଚ୍ଛା।
ମୁଁ ଘରକୁ ଯିବି।
ଆପଣ ଯୋଉ ମିଛ କଥା କହୁଚନ୍ତି।
ଆରେ ନା ଘରକୁ ଯିବି ମାନେ ବଲାଙ୍ଗୀର ନୁହଁ। ଆମର ଆର ଘରକୁ ଯିବି। ଯୋଉଟା ମୋର ନିଜ ଘର। ସେଇଠିକି ଯିବି ଟିକେ କାମ ଅଛି।
ଗାଁ କ ଘ-ଘରକୁ?
ହଁ।
ମାନେ କେନ୍ଦୁଝର?
ଆଜ୍ଞା।
କଣ ପାଇଁ?
କାମ ଅଛି କହିଲି ବା।
ହୁଁ।
କାମ ଅଛି।
କି କାମ?
ଏମିତି ଟିକେ ବୁଲି ଆସିବି ବହୁତ ଦିନ ହେଲାଣି ଯାଇନି। ହଉ ଭାବିଲି ବୁଲି ଆସିବା ।
ଏମିତି ହିଁ କଣ କହୁନାହାଁନ୍ତି ଆପଣ ଟିକେ?
ଆବେ ମୁଁ ଏମିତି ହିଁ କହିବା ପାଇଁ କହିଦଉଚି। ଏବେ କିଏ ଯିବ ଆ
ମାନେ ଆପଣ ଯୋଉ ଏତେ ମିଛ କଥା କହୁଛନ୍ତି। ଆପଣ ମାନେ ବହୁତ
ନୁହଁ।
ନା ଆଉ କଣ?
ଆପଣ କଣ ଏବେ କରୁଚନ୍ତି କହିଲେ କିଛି ଷ୍ଟୋରି ଦଉଚନ୍ତି କି?
ନାଇଁ।
ଆଉ ରିଲ୍ସ ଦେଖୁଚନ୍ତି?
ନାଇଁ।
ତାହେଲେ ଷ୍ଟୋରି ଦେଖୁଛନ୍ତି?
ନାଇଁ।
ତାହେଲେ ରିପ୍ଲାଏ ଦଉଚନ୍ତି?
ଆଜ୍ଞା।
ହଁ।
ମୋର ଗୋଟେ ମହିଳା ମିତ୍ର ଅଛନ୍ତି ତାଙ୍କ ପୋଷ୍ଟ ଟି ମତେ ପଠେଇଚନ୍ତି ତ ସେଥିରେ କମେଣ୍ଟ କରୁଥିଲି।
ହଉ।
ଆଉ ଗୋଟେ ଭାଇ ଅଛନ୍ତି ସେଥିରେ ମୋର ଥରେ ମୋର ଯୋଉ ଫଟୋ ଷ୍ଟା ଷ୍ଟୋରି ଦେଇଚି ସେଥିରେ ରିପ୍ଲାଏ କରିଚନ୍ତି ନା ନା ତାଙ୍କୁ ମୁଁ ରିପ୍ଲାଏ କରୁଥିଲି। ଆଉ ମୋର ମହିଳା ମିତ୍ର କଣ ଗୋଟେ ରିଲ ପଠେଇଚନ୍ତି ତାଙ୍କୁ ଦେଖିକି ତାଙ୍କ ଉ ଲାଇକ୍ କରିଦେଲି ଆଉ ଆଉ କଣ କରୁଛି? ଆଉ ଗୋଟେ ମିତ୍ର ତ ପୁରୁଷ ମିତ୍ର ମତେ ରିଲ ପଠଉଚନ୍ତି। ତାଙ୍କର ମୁଁ ଦେଖିବାର ନାଇଁ କେବେଠୁ।
କାହାର?
ଯୋଉ ଗୋଟେ ପ୍ରଶ୍ନ ପ୍ରଶ୍ନ ଯୋଉ ଆସେ ସେଇ ପ୍ରଶ୍ନ।
ଅ ସେ ଆଉ ଉ ହଁ ହଁ।
ହୁଁ ତ ତାଙ୍କୁ ତାଙ୍କ ଆଉ ସେଇଟା ଦେଖୁଥିଲି ଆଉ। ଆଉ ଗୋଟେ ମତେ ଗୋଟେ ଉଁ ଅଲଗା ଡିପାର୍ଟମେଣ୍ଟ ର ପିଲାଟେ ମେସେଜ କରଚନ୍ତି ଫଟ୍ ଭିଡିଓ କରିବା ପାଇଁ। ତ ମୁଁ କହିଲେ କାଲି କଲେଜ ଆସିବ ମୁଁ କହିଲି ହଁ। କିନ୍ତୁ କାଲି କଲେଜ ପୁରା ପ୍ୟାକ୍ଡ ବୋଲି କହିଲି। କାଲି ଆମର କୋଉ କ୍ଲାସ ଅଛି ଯୋଉଟା କରିବାକୁ ମୋ ଇଚ୍ଛା ନାହିଁ। ମୁଁ ସେଇ କ୍ଲାସ ବନ୍ଦ କ କରିକି ମୁଁ ଭିଡିଓ କରିଦେବି। ମତେ ଇଚ୍ଛା ନାହିଁ ଏତେ କ୍ଲାସ ରେ ବସିବାକୁ।
ଏ ଅ କିଏ ଭିଡିଓ କରିବା ପାଇଁ ଏଟା ଡ଼ାକୁଚନ୍ତି କି?
ଗୋଟେ ମହିଳା ଅଛନ୍ତି ତାଙ୍କ ନାମ ହଉଚି ଓଡିଆ ହିଁ ଓଡିଆ।
କଣ?
ତାଙ୍କର ଯୋଉ ଏବେ ଆମ ବଡ ଭାଇଙ୍କ ସହିତ ଗୋଟେ ନୂଆ ଭିଡିଓଟେ ହେଇ ନଥିଲା ସେଇ ଗୋଟେ ଯୋଡି ଇନ୍ କଲେଜ ଯୋଉ ଝିଅଙ୍କ ସହିତ କରିଥିଲେ ସେଇ ଝିଅଟି।
ଓହୋ। ଓଡିଆ ହିଁ ଓଡ଼ିଆ ହ ଭାରି ବଢିଆ।
ସିଏ କେବେଠୁ ମତେ ମେସେଜ କଲେଣି। ମୁଁ କହିଥିଲି, ସେ ମତେ ପଚାରୁଥିଲେ ଶନିବାର ଫ୍ରି ଅଛ ମୁଁ କହିଥିଲି ହଁ। କିନ୍ତୁ ଶନିବାର ଆମେ ଯାଇନଥିଲେ କଲେଜ। ତାପରେ ତାପରେ ସଟର୍ଡେ କହିଲେ ମୁଁ ୟେସ କହିଥିଲି। ହଁ ମୁଁ ବି ଫ୍ରି ଅଛି ବୋଲି କିନ୍ତୁ ମୁଁ ସଟର୍ଡେ ଯାଇନଥିଲି। ତାପରେ ସେ ଆଜି ମିସ୍ କାଲି ମିସ୍ ମାନେ ଆଜି କେତେଟାରେ? ସନ୍ଧ୍ୟା ଛଅଟାରେ ଚାଳିଶ ରେ ମେସେଜ କରିଛନ୍ତି କାଲି ତୁମେ କଲେଜ ଆସିବ ମୁଁ କହିଲି ହଁ ବଟ କାଲି ମୁଁ କଲେଜ ପୁରା ପ୍ୟା ମୁଁ ପୁରା ଗୋ ଗୋଟେ ରୁ ଦିଟା ଖାଲି ଫ୍ରି ହେଇପାରିବି। ଦେନ୍ ତାପରେ ଚାରିଟାରେ ଲ୍ୟାବ ସରିବ। କହିଲି ତାଙ୍କୁ ସେଇଆ।
କଣ କହିଲେ କେତେବେଳେ କରିବ?
ମୁଁ ତାଙ୍କୁ ଏବେ ମେସେଜ କଲି ସିଏ ଏବେ ରାତିରେ ଥୋଡି ଅନେଇଥିବେ, ମୋ ଭଳିଆ ସମସ୍ତେ ଥୋଡି।
ହଁ।
ଆଜ୍ଞା। ଆଉ ଆପଣ କୁହନ୍ତୁ।
ମୁଁ ହିଁ କହୁଚି ସେତେବେଳୁ ଆପଣ ତ ଖାଲି ଚୁପଚାପ୍ ବସିଛନ୍ତି।
ଆଉ ଗୋଟେ ମହିଳା ମିତ୍ରଙ୍କର ମୋର ମହିଳା ମିତ୍ର ନୁହଁ ଜୁନିୟର ର ବର୍ଥଡେ। ତ ତାଙ୍କୁ ଦେବି କଣ ଟା ଦେବି।
ଆକଚୁଆଲି ହେଲା ଛଅ ଜୁଲାଇ। । ମୁଁ ଭାବୁଚି ମାନେ ମୁଁ ଦିଦି ର ବି ଜନ୍ମଦିନ ଆସୁଚି। ତ ସେଇ ମାଇକ୍ ଟା ତାକୁ ଗିଫ୍ଟି କରିଦିଏ।
କେବେ ଜନ୍ମଦିନ ଆପଣଙ୍କ ଦିଦିଙ୍କର?
ଅଗଷ୍ଟ ଦଶ ଆହୁରି ମାସ ଟେ ଡେଟ୍ ଅଛି।
ହଁ ଆପଣ ସେଇଟା ଦେଇଦିଅନ୍ତୁ ଜନ୍ମଦିନରେ ଆଉ। ଆପଣ ଆଗୁଆ ଦେଇଦିଅନ୍ତୁ। ଆପଣଙ୍କୁ ଏବେ ଜନ୍ମଦିନ ଇଏଟା ମୁଁ ଆଗୁଆ ଦେଇଦେଲି। । । ।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
ଆପଣଙ୍କ ଗୀତ ଗୁଡିକ ମତେ ଶୁଣା ଯାଉଚି।
ମତେ କ୍ଷମା ପ୍ରାର୍ଥନା କରିବେ।
ମତେ କିଛି ଅସୁବିଧା ନାହିଁ। ଯଦି ୟାର କିଛି ଅସୁବିଧା ନା ନହିଁ ହେଲେ ମୋର ବି କିଛି କିଛି ଅସୁବିଧା ନାହିଁ। ।
ଆଜ୍ଞା ଆଜ୍ଞା।
ଆପଣ କଥା ହଉନାହାନ୍ତି ଏମିତି ଖାଲି ଚୁପଚାପ ରେ ବସିଲେ ମୁଁ ଏଇ କାଲି ଭଳିଆ ହେଇଗଲେ ପୁଣି ଅସୁବିଧା।
ଏ ଆପଣ କାଲି ଭଳିଆ ହୁଅନ୍ତୁ। ମୁଁ ମାନେ ଯେମିତି ଏଇ ମାଇଟି ରାଜୁଙ୍କ ସହିତ ହେଲେ ହଁ। ଏମିତି ହୁଅନ୍ତୁ ଦେଖିବା ଆପଣ କଣ କହୁଛନ୍ତି।
ମୁଁ କଣ ଜବରଦସ୍ତ ହେବି ନା କଣ ମୁଁ ସେଇଟା